ହ୍ୟାଲୋ।
ହୁଁ।
ହଁ ଅପା କୁହ କଣ କରୁ
ଏଇ ରୋଷେଇ। ଅନେଇଲୁ ମା ରୋଷେଇ ବସେଇଥିଲି।
କଣ ରୋଷେଇ ବସେଇଥିଲ?
ଉଁ ସକାଳୁ ପୁଅ ଗଲା ତା ନାଗି ପିଠା ଖଣ୍ଡେ କରିଦେଲି ସେ ଖାଇକି ଗଲା। ଏବେ ଉଷୁନା ଭାତ ଗଣ୍ଡେ ବସେଇଛି ଆଜି ମଙ୍ଗଳବାର ମୁଁ ଖାଇବିନି ତୋ ନନା ଖାଇବେ।
ହଁ।
ଆଉ ମୁଗ ଜାଇ ଆଳୁ ବାଇଗଣ। ବୋଇତଆଳୁ ମଣ୍ଡା। ସବୁ ବାଇ ରେ ସବୁ ପକେଇକି କି ନା ଗୋଟେ ସିଝା ଫୁଟା କରିଦେଇଛି।
ହୁଁ।
ଏତେ ପିଆଜ ରସୁଣ ପଡ଼ିବନି। ଖାଲି ସେମିତି କରିଦେଇଛି ଆଉ। ଆଉ କୁନ୍ଦୁରି ଆଳୁ ଭାଜିଛି। ଆଉ ତମ ନନା ନାଗି କଣ କଲିନା ଆଳୁ ଦୁଇଟା ସିଝେଇ ଦେଇଛି। ସିଝାଇକି ଟିକେ ଲଙ୍କା ସେ ଛୁଙ୍କରୁ ଗୋଟେ ରଖିଦେଇଛି ତେଲ ଟିକେ ରଖିଦେଇଛି ଚକଟି ଦେମି ଜିରା ଗୁ- ଦେଇ ଦେମି ମୁଁ ଅରୁଆ ଭାତ ବସେଇନେ ବସେଇମି ଆଉ।
ତମେ ମଙ୍ଗଳବାର ଅରୁଆ ଖାଉଛ କି ଓହୋ।
ଆଜି ମଙ୍ଗଳବାରେ ଅରୁଆ ଖାଇବିନି ଆଜି ରୁଟି କରିଦେବି।
ହଁ।
ପେଟ ଟା ଭଲ ନାହିଁ ତ ଗ୍ୟାସ୍ ହଉଛି। ତା ତାପରେ ବି ମୋ ଗୋଡ ଟା ବି ଗୋଟେ ଗୋଡ ବିନ୍ଧୁଛି। ଆଉ ଖାଇବିନି।
ଅରୁଆରେ ଖାଇଲେ ବି ପେଟା ବଥା ହେଇଯାଏନି?
ସଖାଳୁ ଭାବିଥିଲି ଗାଧେଇ ଶୀଘ୍ର ଟିକେ ଆଜି କାମ ସରି ଯାଇଥିନି ମନ୍ଦିର ଯାଇ ଥାନ୍ତି ଏଇଠି ଆମର ଖଣ୍ଡୁୁରସ୍ଥଳ ଆଉ ନ ଯାଇକି ଉଁ କହିନି ଦେ ଆଜି ଯାଇପାରିଲେ ଆର ପାଳିକି ଦେଖିବା ଯିବା ଏ ପାଳି ହେମିତି ପଣା ପାଣି ଦେଇଦେନି ଆଉ।
ହଁ।
ସକାଳେ ରୁଟି କରିଥିନି ଖାଇନି
ପିଠା ଖାଇଲିନି, ଭଲ ଲାଗିଲାନି। ଅରୁଆ ପାଇଁ ଖାଇଲିନି। ଆଉ ନନା ତାର ଦିଟା ଭାତ
ହଁ।
ଦି ଦିଟା ଖାଇଦେଇକି ପଳେଇଲେ ଆଉ। ହଁ, ସେ ପଖାଳ ଦିଟା ଖାଇଦେଇ ଦୋକାନ ପଳେଇଲେ। ଆଉ ଆସିଲେ ଭାତ ବସେଇଛି ଆଉ ଗରମ ଭାତ ହେଇସାଇଲାଣି ଖାଲି ଅରୁଆ ଭାତ ଦୁଇଟା ମୋ ନାଗି ବସେଇବି।
ହଁ ଭଲ।
ଆଉ କଣ କରୁଛୁ ତୁ?
କରିସାରିକି ଆସିକି ଛାତ ଉପରେ ବସିଛି।
ରୋଷେଇ ସାରିସାରିଲେଣି ଆଜି ଆଜି ତାର କୋଉ ସିଫ୍ଟି କି? ଅହୋ ତାେଲେ ଖୁଡିଙ୍କର ତମର? ଖାଇଦବ ଆଉ।
ହୁଁ।
ଭାତ ବସଇଛ ନା ପଖାଳ?
ନା ନା ଭାତ ବସେଇକି ଗାଳିକି ଆସିଲି ଏବେ ଗରମ ଭାତ ଖାଇବୁ।
ଆହ୍ ଆଉ କଣ ତରକାରୀ କରିଛୁ?
ହଁ ଭେଣ୍ଡି ତରକାରୀ କରିଛି। ଆଉ ବନ୍ଧାକୋବି ମସଲା କରିଛି। ସନ୍ତୁଳା ଭଳିଆ କରି କସା ହେ
କଣ କେମତି ଭେଣ୍ଡି ତରକାରୀ କରିଛୁ?
ଭେଣ୍ଡି ତରକାରୀ ଫାଷ୍ଟ୍ ଭେଣ୍ଡିକୁ ଜିଦେଲି ତେଲରେ ଲୁଣ ପକେଇକି ତାପରେ ଆଳୁକୁ ବି ଭାଜି ଦେଲି ଲୁଣ ପକେଇକି ତାପରେ ଗୋଟେ କଢେଇରେ ଟିକେ ତେଲ ନେଇଗଲି ଟିକେ ଫୁଟଣ ପକେଇଦେଲି ଆଉ ତା ପରେ କିଛି କ ଟା ହେଇଥିବା ପିଆଜ ପକେଇଦେଲି ପିଆଜ ଟିକେ ଗୋଲଡେନ କଲର ହେଇଗଲେ ସେ ଅ ଅଦା ରସୁଣ ର ଟିକେ ପେଷ୍ଟ ଆଉ ଟିକେ କଷିକି ଆଉ ବିଲାତି ଆଉ ରସୁଣ ର ଗୋଟେ ଗ୍ରାଇଣ୍ଡିଙ୍ଗ କରିଥିଲି ସେଡା ପକେଇ ଟେ ତାକୁ କଷିଲି କଷିକି ତାପରେ ହଳଦୀ ଲଙ୍କାାଗୁଣ୍ଡ ଉ ଧଣିଆ ପାଉଡର ଜିରା ପାଉଡର ଟିକେ ଟିକେ ପକେଇକି କଷିଲି ଆଉ ତାପରେ କଷି କଷିି ତେଲ ଛାଡିଗଲା ମସଲ ରୁ ତାପରେ ଆଳୁ ପକେଇଦଲି। ଆଳୁ ଦେ ହାଲକା ଟିକେ ପାଣି ଦେଇକି ହାଲକା ଟିକେ ପାଣି ଦେଇକି ତା କଷିଲି। ଆଳୁ ଯେମିତି ପୁରା ସିଝି ଆସିଲା ତା ଦେହରେ ଭେଣ୍ଡି ପକେଇକି ଟିକେ କଷିକି ଲୁଣ ପକେଇକି ପୁରା ଏମିତି ସ୍ଵାଦ ଅନୁସାରେ ଲୁଣ ପକେଇକି ତା ଦେହରେ ପାଣି ଦେଇ ତା କୁ ଖୁଟିବାକୁ ଛାଡିଦଉଛି। ମୁଁ ଚାହିଁଲେ ସେଥିରେ ସୋରିଷ ମସଲା ଦେଇକି ବି କରିପାରିବ। ମୁଁ ଟିକେ ସୋରିଷ ମସଲା ବି ପକେଇଥିଲି। ହ
ବିଲାତି ପକେଇ ହଁ ମୁଁ ନାଇଁ ମସଲା ଟା କେ କରି ନଥିଲି ତ। ସେଇଥି ପାଇଁ ମୁଁ କହିଲି ଦେଖିଆ କଣ କେମିତି ମସଲା ଦେଇ କରିଛି।
ପକେଇକି ଗଲେ ବି ଭଲ ଟେଷ୍ଟ ଲାଗିବ ନୁହ?
ପକେଇକି କଲେ ଟେଷ୍ଟ ଲାଗିବ। ତାକୁ ବି ସୁଦ୍ଧା ଭେ ଭେଣ୍ଡି ଆମ୍ବିଳ ଆମ୍ବିଳ। ସୋରିଷ ବାଟଣ ଭେସ ଆ ପତ୍ର ଦେଇକି ଆମ୍ବୁଲ ଖଣ୍ଡେ ପକେଇଦବ। ହଁ ସି ବି ଗୋଟେ ଟେଷ୍ଟ ଲାଗିବ। ନା ମୁଁ ଆଜି ଭଏ ଆମର ତ ପିଆଜ ରସୁଣ ଏକେରେ ପଡିବନି ଦୁଇରେ ତ ଆମ ମସଲା ଟିକେ ଖାଉନାହାନ୍ତି ମସଲା କରନି
କୁଅ। ଗୋଟେ ଆମ୍ବ ଅଛି ଆମ୍ବ ଗଛରେ ପୁରା ପାଚିଚି।
ଆ ତୋଳି ଆଣ ତମର ଆମ୍ବ ଗଛ ଅଛି କି?
ଆଉ ମୁଁ ବୋହୁତ ଆମ୍ବ ଗଛ ଅଛି।
ଅ ହ। ନା ଆମର ଆମ୍ବ ଗଛ ଅଛି ଆମର ବି ଆମ୍ବ ଗଛ ଅଛି ଜାମୁକୋଳି ଗଛ ଅ ଛି।
ହଁ।
ହୁଁ।
ଆମ ଘରକୁ ଦିଟା ପଠେଇଲନି?
ଜାମୁଗୋଳି ଗୋଟେ ଗୋଟେ ଦେଖୁନ ସବୁ ସରି ଯାଇଚି ଯେ ଗୋଟେ ଗୋଟେ ପଡିଚି ଯେ ସିଏ ଛେଚରା ହେଇଯାଇଚି। ତୋଳିକି ସବୁ ନେଉଚନ୍ତି ଏବେ। ତୋଳିକି ନଉଚନ୍ତି ସବୁ।
ଓହୋ ଛୁଆମାନେ ଆସିକି ତୋଳିକି ନଉଛନ୍ତି ହଁ।
ମା ତ ସ୍ତ୍ରୀ ଲୋକ ଅଛନ୍ତି ତ ଆଦିବାସୀ ଏରିଆ କଟା ସିଏ ତୁ ନେଇକି ବିକିଦବେ ଆଉ।
ସେଇ ଛେଚେରା ଗୋଳିର ବିକିଟ ନେବେ ଲୋକ?
ଭଲରେ ଦେଖିଦେବେ ମଞ୍ଜି ବି ଲୋକ ନେଉନାହାନ୍ତି କି? ଡାଇବେଟିସ ପାଇଁ ସେଥିପାଇଁ ମ ଆଜି ସବୁ ବିକ୍ରି ହେଉଛି।
ହଁ କାମ ମଜିିଟା ବି ବହୁତ ଦରକାର ଅଛି। ତମଆଡେ ସବୁ ଧାନ ତଳି ପକେଇଲେ ନା?
କହିଲେଣିି।
ତମର
ଆମର ବି ପକେଇଲେଣି।
ତମର କିଏ ଚାଷ କରୁଛନ୍ତି ବଖରା ଦେଇଦେଇଛ ଓହୋ।
ବଖରା ଦେଇ ତ ଚାଷ କରନ୍ତି। ତମର ଚାଷ କରୁଛନ୍ତି ନା?
ହଁ ଆ ଆମର ହଁ ଚାଷ କରୁଛନ୍ତି।
ତମର ତଳା ପକେଇଲଣି?
ହ ହଁ ତଳା ପକେଇଲେଣି।
ନା ପକେଇ ନାହାନ୍ତି ଆଉ।
ତମ ଆଡ ଜୋର ସେ ପବନ ହଉଛି ବୋଧେ ସାଉଣ୍ଡ ହଉଛି?
ପବନ ପା। ଥଣ୍ଡା ପବନ ଟା ଦଉଛି ମେଘ ଟ ଟିକେ ବାହାରିଛି ତ।
ହୁଁ ହୁଁ ସାଉଣ୍ଡ ହେଉଛି।
ହୁଁ। ସାଏଁ ସାଏଁ ହେଉଛି ପବନଟା ଗ ଗଛ ଗଛ ବି ପ୍ରବଳ ଅଛି।
ହଁ। ତମ ଘର ପାଖରେ କଣ ପାହାଡ ପାହାଡ ଅଛି କି?
ପାହାଡପା। ଦୁ ତିନିିଲ ଦିଇ କିଲୋମିଟର ଖଣ୍ଡେ ଛାଡ଼ିକି ପାହାଡ଼ଟା।
ଏଇଠି ତ ପାଖରେ ପାହାଡ। ବଢିଆ ଆଉ।
ହଁ ଆସନ୍ତୁ। ହେଲେ କିନ୍ତୁ ଆମର ଗୋଟେ ଗଣ୍ଡା ଅଛି ପାଣି ଝରିଯାଉଛି। ତା ଏପଟକୁ ଆସନ୍ତିନି ସେ। ଏପଟରେ ହାତୀ ଆସନ୍ତି।
ହୁଁ ପାଣି ପାଇଁ ଉପଟକୁ ଆସି ପାରନ୍ତିନି। ବାବା ଆମ ଗାଁରେ ଏବେ ହାତୀ ପସିଯାଇଥିଲା ହୁଁ।
ସହରରେ ପଶି ଯାଉଛନ୍ତି ହାତୀ।
ହଁ ବା।
ସହରରେ ବି ପଶି ଯାଉଛନ୍ତି ଆଉ କଣ ଅଛି ଏବେ ତ ଜୀବଜନ୍ତୁ ସବୁ ଏଠି ଭାରି ଭାଲୁ ବି ଆସନ୍ତି। ଅଛନ୍ତି ଯେ ବହୁତ ଆସନ୍ତି ଏଇ କୋଳି ଖାଇବାକୁ ଆସିବେ ଆମ୍ବ ଟାଇମ ହେଲେ ଆମ୍ବ ଟାଇମ ରେ ଆସନ୍ତି।
ତମେ ଦେଖିଛ?
ହଁ।
ଛୋଟ ଭାଲୁ ନା ବଡ ଭଲୁ?
ଛୋଟ ବଡ଼ ଆସନ୍ତି ସବୁବେଳେ ଏଇ ଟାଇମ ଦେଇକି ଆସନ୍ତି।
ହଁ ତମ ପଟେ ଗରମ ଲାଗୁଛି ନା ଥଣ୍ଡା?
ନା ବେଶୀ ଥଣ୍ଡା ପବନ ବେଶୀ ଗରମ ନାହିଁ ଆଉ କାରଣ ପବନଟା ମେଘଟା ଉଠେଇଛି ଥଣ୍ଡା ପବନ ଦେଉଛି ସେଥିପାଇଁ ବେଶୀ ଥଣ୍ଡା ନାହିଁ ଗରମଟା ନାହିଁ।
ହ।
ରୋଷେଇ ସାରିଲୁଣିି ମୁଁ ରୋଷେଇ କରିନେଇ?
ହଁ ହ ତମ ରୋଷେଇ କ
ନା ସରିନେ ଖାଲି ଅରୁଆ ଭାତ ଟା ବସେଇବି ମୋ ନାଗି ଆଉ ଭାତ କଣ ବସେଇ ଭାବୁଥିଲେ ଆ ରୁଟି କରି ଖାଇବୁ ଏ ତ ନନା ଆସିଲେ ଦୋକାନରୁୁ ଖାଇବୁ ଆଉ।
ଓ ହୋ।
ନନା ଆସିନାହାନ୍ତି ଆସିଲେ ଖାଇବୁ ଆଉ।
ହୁ।
ଟମର ଖା ଖାଇଲନି ନା ଖାଇନ?
ବୋଉ ଯାଇଛନ୍ତି ଗାଧେଇବା ପାଇଁ ଗାଧେଇକି ଆସିଲେ ଖାଇବୁ।
ଓହଁ ପୁଅ ନାହାନ୍ତି ଦି ଜଣ ଯାକ ସାଙ୍ଗ ହେଇକି ଖାଇଦବ ଆଉ।
ହଁ। ହଁ ବଢିଆ ପବନ୍ ଦଉଛି ଆଜି ହୁଁ।
ଆଉ ତମର ବା ଗଛ ଫଛ ପ୍ରବଳ ମୁଁ ଶୁଣିଥିଲି।
ହଁ ସବୁ ଗଛ ଅଛି ହୁଁ।
ପାଣି ବି ମୁଁ ଶୁଣିଥିଲି ଅଛି ଗୋଟେ ନାଳ ଯାଉଛି ତମ ବାଡିିକରରେ।
ହଁ ସେଇଠି ବର୍ଷ୍
ହଁ ଆଉ ଭଲ୍ ଆଉ ବଢିଆ ଆଉ ଚୁନା ମାଛ ଖାଉଥୁ
ମୁଁ ମୁଁ କିନ୍ତୁ ଚୁନାମାଛ ଖାଏନି।
ଭଲ ନା।
ତମେ ଖାଓ?
ହଁ।
ମୁଁ ଖାଏନି ମତେ ଭଲ୍ ଲାଗେନି। କଣ କଙ୍କଡାଠୁ କଣ ବାହାରିବ ଖାଇବୁ?
ତା ତର୍କାର୍ ତା ମସ୍ଲା କଷିକି କରିବ ନହେଲେ ନାହିଁ ଛେ ଛେଚା କରିବ।
ହଁ ହଉ ତାହେଲେ ଅପା ବୋଉ ଆସିଲେଣି ମୁଁ ଯାଉଛି ତାଙ୍କୁ ଖାଇବାକୁ ଦେମି ତୁ ପରେ କଲ୍ କରିବି।